ଆମେ ଭାଗି ନୁହଁ।
ହ୍ୟାଲୋ।
ହଁ କୁହନ୍ତୁ।
ହଁ ହ୍ୟାଲୋ ମାମ କଣ କରୁଥିଲେ?
ଏଇ ଏ ରୋଷେଇ ଜିନିଷ କଣ ନା ସରିଯାଇଥିଲା ତ। ଦହିଟା ବାବୁ ଆଣିଲେ ଛୁଙ୍କୁଥିଲୁ ଦହିଟା ଖାଇବେ ବୋଲି।
ଆଚ୍ଛା କଣ ଦ ଦହି ମାନେ ଦହିଟା ଆଉ କଣ ଖାଲି ଦହିଟା ଆଉ ଛୁଙ୍କ ମାର ଛନ୍ତି
ହଁ ହଁ ଖାଲି ଦହିଟା ଟିକେ ଛୁଙ୍କିଲେ ଭଲ ଲାଗେ ଭେରସୁଙ୍ଗ ପତ୍ର ଦେଇକି। ବିଟ ଲୁଣ ଟିକେ ପକେଇକି ଭେରସୁଙ୍ଗା ପତ୍ର ଦେଇକି ତାକୁ କଞ୍ଚା ଲଙ୍କା ଫାଳ କରି ଦେଇକି ତା ଟିକେ ଛୁଙ୍କିଦଲେ ଭଲ ଲାଗେ।
ଅହୋ ସେମିତି ମାନେ ଛୁ ବି ମାରନ୍ତି ଦହି ବାଇଗଣ ଯୋଉ କରନ୍ତି ନା।
ହଁ ହଁ ବାଇଗଣଟା ପ୍ରାୟ ଟିକେ ଛୁଆଙ୍କୁ ଟିକେ ପସନ୍ଦ। ଆଉ
ଓ ନାଇଁ ଆମର ସେମିତି କରନ୍ତି ନହେଲେ ଦହି ପଖାଳ ଯେମିତି କରନ୍ତି ଛୁଙ୍କ ମାରିକି ବି ଦହି ପଖାଳ କରନ୍ତି ତମର କଣ ସେମିତି ମାନେ
ନାଇଁ ଗରମରେ ଦହି ପା ଖାଇ।
ଆହୋ ଆଚ୍ଛା ଆଚ୍ଛା ଆଉ ପାଗ କେମିତି ତମା ଆଡେ ଦେଇଛି?
ପାଗ କାଲି ତ ବହୁତ ମାନେ ଖରାପ ପାଗ ଥିଲା। ଉଁ କଳା ପୁରା କୋହଲିଆ ପାଗ ହେଇକି ପୁରା କଳା ହେଇକି ଆସିଥିଲେ ଦିଟା ତିନିଟା ବେଳୁ ବର୍ଷା ଜୋର ଢାଳିଲା ଘଡଘଡି ଚଡ୍ଚଚଡି ଆଉ ଲାଇନ କଟିଯାଇଥିଲା।
ଆଚ୍ଛା ଆଛା ନାଁ ଆମ ଏକଡେ ବି ସେମିତି କାଲି ଦିନ ସକାଳୁ ପୁରା ଖରା ଜୋବର ଖରା ହେଲା। ସେଇ ତିନିଟା ସାଢେ ତିନିଟା ଆପଣଙ୍କ ଆଡେ ବୋଧେ ସେମ୍ ଆମ ଆଡେ ବି ସେଇଭଳିଆ। ସାଢେ ତିନିଟା ପାଖାପାଖି ଚାର୍ ଟା ପାଖାପାଖି ହଵ ଆମର ଦାରିଆ କରିକି ଆସିକି ବର୍ଷା ହେଲା ଏତେ ବି ମାନେ ଜୋରରେ ହେଇନି କିନ୍ତୁ ଘଡଘ ବିଜୁଳି ମାରିଛି ବର୍ଷା ଟିକେ ହେଇଛି। ତାପରେ ଆଜି ବି ସକାଳେ କୋହଲିଆ ପାାଗ କରିଥିଲା କହିଲୁ ନାଇଁ ହଵ ଵୋଧେ ଦେଖିଲା ବେଳକୁ ପୁଣି ଖରା ନାଦିଲ ଚାରଟା ଆଳୁ ଗୁଲା ବର୍ଷା ହବ ବୋଲି କାରଣ ସମସ୍ତେ ଏଁ ବିହନ କଣ ପକେଇ ଦେଇଛନ୍ତି ତଳି ପକେଇ ଦେଇଛନ୍ତି ବିଲରେ ନା ବିଲରେ ତଳି ପକେଇ ଦେଇଛନ୍ତି କିଣିକି ଆଣିକି ସେ ବି-ଵିହନ ପୁଣି ଭଜେଇକି ତାକୁ କରିଛନ୍ତି କଣ ଯଦି ଅନେଇଛନ୍ତି ସମ ନାଇଁ ବର୍ଷା ଟିକେ ହେଲେ ସେ ତଳିକି ବି ପାଇବ ମୁନ୍ଦେ ପାଣି। ଆ ସେଇଆକୁ ଦେଖିବା ଭଗବାନଙ୍କ ଇଚ୍ଛା କଣ ହଉଛି ହବ କି ନହବ କିଛି ଲାଗୁନି ଲାଷ୍ଟ ଆମର ବି ବସ୍ ଥିଲେ ଆ ମାନେ ଆଜି ଯଦି ବର୍ଷା ନହବ କାଲିକି ଆମର ବିଲରୁ ମାନେ କୁହରୁ ପାଣି ମେସିନ ଲଗେଇକି ସେ ତଳିରେ ପାଣି ମଡେଇବେ।
ବର୍ଷା ହବ ବୋଧେ ପ୍ରବଳ ଖରା ହଉଛି ପୁଣି ବର୍ଷା ଟା ହଉଛି ନା।
ହେଇଛି ବର୍ଷା ହେଲା ଦେଖିବା ଆଜି ଗୋଟେ ଦିନ କାଳେ ବର୍ଷା ହେଇପାରେ। ତାପରେ ବି ବାଡିରେ ଆମର ଆମ ବାରିରେ ମାନେ କିଛି ଫସଲ ବି ଲାଗିଛି ମାନେ ଆଜି ଲାଗିଛି। ଚାଷ ହେଇଥିଲା ଯେମିତି କି ସାରୁ ଲାଗିଛି ତାପରେ ଆମର ଏଠି କଣ ଭେଣ୍ଡି ମଞ୍ଜି ଏଇନା ତ ଏ ଭେଣ୍ଡି କାକୁଡ଼ି ଜହ୍ନି ଏଇଗୁଡା ଫଳିବ ବର୍ଷା ଦିନ ନା ସେଇଗୁଡା ଆଜି ସବୁ ଲଗେଇ ବର୍ଷା ବି ଯଦି ହେଲା ମତ ଭଲ ହବ ହୁଁ। ହଁ ଆମର ବାରି ବହୁତ ବଡ ଏରିଆ ଟେ ଅଛ ଅଛି ଆମର ଆ ଆମର ଏଥିରେ ସାରୁ ଲଗା ହେଇଛି ବାଇଗଣ ଗଛ ଅଛି ଲଙ୍କା ଗଛ ଅଛି ଆମ ବାଡିରେ ପଣସ ଗଛ ଅଛି ଯୋଉଟାାରେ କି ପନ୍ଦର କୋଡିଏ ଟା ଝୁଲୁଛି ପନ୍ଦର କୋ କୋଡିଏଟା ଝୁଲୁଛି ଆଉ ଆମ୍ବ ଗଛ ବି ଆଠ ନଅଟା ଅଛି ସେଥିରେ କାଜୁ ଗଛ ଵଚି। କୋଳି ଗଛ ଅଛି କୋଳି ଦିନ କୋଳି ଦିନେ ଏବେ କୋଳି ବି ଆମେ ଖାଉ ତା ସହିତ ଫୁଲ ଗଛ ବି ବହୁତ ପ୍ରକାର ଫୁଲ ଗଛ ମୋତେ ଭଲ ଲାଗେ ଫୁଲ ଗଛ ଲଗେଇବା ଆଉ ଆଉ ହଁ ବହୁତ ପ୍ରକାର ଫୁଲ ଗଛ ଅଛି କନ୍ୟର ମନ୍ଦାର ତିନି ଚାରି ପାଞ୍ଚ ପ୍ରକାରେ ତାପରେ ସ୍ଥଳ ପଦ୍ମ ଗୋଟିଏ। ଆଉ ଗୋଟେ ଅଶୋକ ଫୁଲ ଆସୁନି ହଁ ସେଇଟା ମୋର ତିନି ପ୍ରକାର ଅଶକ ଅଛି ଗୋଟେ ହ୍ଵାଇଟ୍ ଗୋଟେ ରେଡ୍ ଗୋଟେ ପିଙ୍କ୍ ଅଛି। ନାଇଁ ଆକ୍ଚୁଆଲି ଅଶୋକ ଟା କହୁଛନ୍ତି ସମସ୍ତେ ଧଳାଟା ହିଁ ଅଶୋକ। ଯୋଉ ପିଙ୍କ୍ କି ଆ ରେଡ୍ ରହୁଛି ସେଟା କୁଆଡେ ଅଶୋକ ନୁହଁ ଅଶୋକ ଟା ପା ଧଳା ଯୋଉଡା ସେତେ ଦେଖିବ ବାସ୍ନା ସନ୍ଧ୍ୟା ବେଳେ ଏତେ ବଢିଆ ଭାବରେ ବାସିବ ସେଇଟାକୁ ହି ସମସ୍ତେ କହୁଛନ୍ତି ଅଶୋକ ଏଗୁଡା ବି କହୁଛନ୍ତି ମୁଁ କହିଲି ହଁ ଏରା କେମିତି କଣ କହୁଛନ୍ତି କିନ୍ତୁ ଆକ୍ଚୁଆଲି ଧଳାଟା ହିଁ ଅଶୋକ ଗଛ ଆ
ନା ପିଙ୍କ କଲର ଟା ପିଙ୍କ କଲର ଟା ହିଁ ଅଶୋକ। କାରଣ ପିଙ୍କ କଲର ଏଠି ପିଙ୍କ କଲର ଅଶୋକ ଗଛ ଅଛି।
ପିଙ୍କ କଲର ର ନାଇଁ କି ଅଁ ଆମର ବି ସି ସେ ମାନେ ଏଁ ଟିକେ ପିଙ୍କ କଲର ରହୁଛି ଟିକେ ପୁରା ରେଡ ରହୁଛି ଦ ମାନେ ଗୋଟେ ଗାଢ଼ା। ଢା ରେଡେ ରହୁଛି ଗୋଟେ ଫିକା ରେଡେ ରହୁଛି। ଗାଢା ରେଡ ଯୋଉଟା ରହୁଛି ସେଇଟା କଣ କହିଲ ଟିକେ ମାନେ ରେଡେ। ଯୋଉରାକ ଫିକା ରେଡେ ରହୁଛି ସେ ପୁରା ମାନେ ଡେଙ୍ଗାରେ ମାନେ ଜି ଛିଡା ହେଇକି ରହୁଛି କିନ୍ତୁ ପୁରା ଗାଢା ରେଡ଼ ଯୋଉ ଟା ରହୁଛି ସେଇଟା କଣ ହଉଛି ଟିକେ ମାନେ ଗଛ ଯେମିତି ଶୋଇ ପଡିଲା ଭଳିଆ ହ ଚିରି ଲତା ଭଳିଆ ନାଇଁ। ସେଇ ଗଛ ଗୋଟେ ଉଁ ସେଇ ରେଡଟା କିନ୍ତୁ ସେଇ ରେଡ। ଗୋଟେ ସୁନ୍ଦର ଦିଶୁଛି ସେଇଭଳିଆ ଯଦି ଫିକା ରେ ଭଳିଆ ଯଦି ସେ ହାଇଟ୍ ହେଇକି ବଢନ୍ତା ସେ ଗଛ ଟା ପୁରା ସୁନ୍ଦରରେ ଦିଶନ୍ତା କିନ୍ତୁ ଆମର ଏଇଟା ଶୋଇ ପଡ ଟିକେ ସମସ୍ତଙ୍କର ସେମିତି କି ମୋ ହେଇଥିବ ବଧେ ଅମାର ବି ସେମିତି ହଉଛି। ଆପଣଙ୍କର କଣ ସବୁ ଫୁଲ ଗଛ କଣ ଲଗେଇଛନ୍ତି ବାରିରେ?
ହଁ ଫୁରଗଛ ଅଛି ଛୋଟ ବାଡ଼ି ଟେ ଅଛି ବଡ ଗଛ ଲାଗିଛି। ଅଳ୍ପ ଗୋଲ ଲାଗିଛି କଡ ଗଛ ପନିପରିବା ଚୋପା ଯୋଉଗୁରା ଫୋପଡା ହୁଏନି ଗଛ ମୂଳ ଦେଲେ ଟି ଟିକେ ବେଶୀ ଉନ୍ନତି କରେ ପନିପରିବା ଚୋପା ତାକୁ ଶୁଖେଇଦଲେ। ଗଛ ମୂଳରେ ଦେଲେ ଗଛ ଉନ୍ନତି ହୁଏ।
ନାଇଁ ଆମର ସବୁ କଣ କରୁଛୁ। ମାନେ ସବୁ ପରିବା ଚୋପା ତ ଦଉନୁ ଖାଲି ରସୁଣ ଆଉ ଯୋଉ ପିଆଜ ଚୋପା ସେଇଗୁଡାକୁ ଛଡେଇ କି ଆମର ଯୋଉ ଗୋଲାପ ଅଛି ପିଙ୍କ କଲର, ହ୍ଵାଇଟ୍ ଅଛି, ରେଡ୍ ଅ ଅଛି ତିନି ପ୍ରକାରେ ଗୋଲାପ ଫୁଲ ଅଛି ଗୋଟେ ଗୋଲାପୀ କଲର ବି ଅଛି ଚାରି ପ୍ରକାର ଅଛି। ସେ ଗୋଲାପ ମୂଳେ ଦେଇ ଦଉଛି ଆମର ପିଆଜ, ରସୁଣ ଚୁପା ସେମାନେ କୁହନ୍ତି କଥାରେ ମୁଁ ଜାଣିପା କିନ୍ତୁ ଗୋଲାପ ଫୁଲର କଉଦିନ। କୁହନ୍ତି ସେ ଚୋପା ଦେଲେ ବଡ ବଡ ଫୁଟିବ ଆଉ ବହେ ଫୁଟିବ ବଡ ବଡ ହେଇକି ଗୋଟେ ଆମ୍ୱ କିନ୍ତୁ ଅଁ କିନ୍ତୁ ସେମିତି ହୁଏ ଛୋ ଆଉ ଯୋଉ ଗଛଟାରେ ଫୁଲ ଫୁଟିବା କଥା ସେ ପୁରା ବଡ ବଡ ଫୁଲ ଫୁଟୁଛି। ଆମର ପିଆଜ ଆଉ ଗୁଟେ କୁହନ୍ତି, ଚା ପତି ବି ଛାଣିକି ଦବ ଗୋଲାପ ମୂଳେ। ଚାପତି ବି ମୁଁ କେତେ ଥର ଦେଇଛି ସେ ଚାପତି ଟା ଆଉ ରଖି ରଖି ରଖି ରଖି। ଚାରି ପାଞ୍ଚ ଦିନି ଯେମିତି ହେଇଯିବ ମେଞ୍ଚାଏ ଚା ପତି ହେଇଯିବ ତାକୁ ଭଲ ଭାବରେ ଧୋଇ ଧୋଇ ଦିଏ ନ ଧୋଇଲେ ପିମ୍ପୁଡି ଜନ୍ଦା ସବୁ ଲାଗିଯିବେ ନା। ସେ ତାକୁ ଭଲସେ ଧୋଇ ଦେଇକିନି ନେଇ ଗୋଲାପ ଗୋଲାପ ମୂଳରେ ଦେଇଦିଏ ସେ ବି କଉ କଉଟା ର କହିପାରିବିନି କିନ୍ତୁ ଆମ ଏକର ମାଟି ଭଲ ନୁହ।
ମାଟିଟା ଭଲ ନୁହେ ଯେମିତି ଗୁଟେ। ମାତି ଥାଏ ଏଁ ଫୁମସା ମା ତେଣୁ ଆମର ଏକର ମାନେ ଟାଣୁଆ ମାଟି ଟା ଏ ମାଟି ଟା କଣ କୁହନ୍ତିି ବି ମୁଁ ଜାଣିନି କିନ୍ତୁ ଜବର ଟାଣେ ଆମର ଏକର ମାଟି। ଗଛ ଟେ ଲଗେଇଲା ବେଳକୁ ମାନେ ବଞ୍ଚେଇଲା ବେଳକୁ ଭାରି କଷ୍ଟ ବହୁତ କଶ ଏଇ ବର୍ଷା ଦିନେ ତମେ ଲଗେଇଲେ ବି ସେ ବଞ୍ଚିପାରେ ନ ବଞ୍ଚିପାରେ। ହଁ ଆମ ବାରି ରେ ବି ଆଉ ଗୋଟେ ନୂଆ ଗଛ ଅଛି କରବୀର ଜାଣିଥିବେ ରାସ୍ତା ସାଇଡ ରେ ସବୁ ଗ ଛ ଲାଗୁଛି କାମେଖିଆ ସାଇଟି ସବୁ ସେ ଗଛ ଗୁଡା ଲାଗିଚି। କରବିର ସେଇ ଫୁଲ ଟା ମାନେ ଖରା ଦିନକୁ ଖରା ଦିନ ତ ପ୍ରାୟତଃ ବେଶୀ ଫୁଲ ଫୁଟେ ନା। ଏଇ ଟଗର ଫଗଡ ଗୁଡା କଣ ଏତେ ଫୁଟେ କି ଫୁଟେନା। ଏଁ କିନ୍ତୁ ଆମର ଏଇ ଯୋଉ କରବୀର ଟା ଚାରି ମାନେ, ଏତେ ଫୁଲ ଫୁଟେ ଯେ ଚାରି ପାଞ୍ଚ ପାଞ୍ଚ ଘର ଏବେ ପ ସବୁବେଳେ ଚାରି, ପାଞ୍ଚ ଘର ଆମ ବାରି ରୁ ଆସି ଫୁଲ ତୋଳକି ନେଇ ସବୁ ଠାକୁର ପୂଜା କରୁଛନ୍ତି। ମାନେ ଆମର ଏତେ ଫୁଲ ଫୁଟୁଛି କେବେ ବି ଆମେ ମନା ହଁ।
ହଳଦିଆ ହଳଦିଆ କଢ ନା?
ନାଇଁ, ନାଇଁ, ନାଇଁ ସିଏ ରହୁଛି କରବୀର ଯୋଉଟା ଗୋଲାପି କଲର ରହୁଛି। ସେଇଟା ଅଲଗା କଲର ବି ଅଛି। ମୁଁ କହିପାରିବିନି, କିନ୍ତୁ ମୋ ପାଖରେ ଯୋଉଟା ଦିଟା ଗଛ ଅଛି, ସେଟା ହଉଛି ଗୋଲାପୀ, ଗୋଲାପୀ କଲର। ଆସିକି ପାଞ୍ଚ, ଛଅ ଘର ନଉଛନ୍ତି। ମାନେ, ସବୁବେଳେ ନେଉଛନ୍ତି ମନ୍ଦାର ଫୁଲ, ବେଶୀ ଅଧିକ ଟିକେ ଫୁଟୁଛି। ଆଉ ଗୋଟେ କଣ ଗଛ ଅଛି, ସେଟା ମୁଁ ଜାଣିନି, ଗୋଟେ ହ୍ୱା କଲର ର ଏମିତି ଉପରକୁ ପୁରା ଡେଙ୍ଗା ହେଇଯାଉଛି। ମାନେ, ବହେ ଡେଙ୍ଗା ହେଇଯାଉଛି ତା ଉପରେ ପୁରା ବୁଦା ହେଇକି ଏଣି ଗୋଟେ ଗୋଟେ ଫୁଲ ଫୁଟୁଛି, ବଢ଼ିଆ ସୁନ୍ଦର ଦିଶୁଛି। ସମସ୍ତେ ଯିଏ ଆସୁ ଛନ୍ତି ଆଉ ଝିଅ ଦବକି ଡାଳ ଖଣ୍ଡେ? ମୁଁ ଡାଳ ବି ଦେଇଦେବି ହଁ, ନିଅ ଲଗାଅ ସମସ୍ତେ ଲଗେଇଲେ ଆଉ ଆମ ଘରେ ହେଇକି କିଏ ଆସିବେ କି? ନିଜ ବାରିରେ ଥିଲେ ଆଉ କିଏ କାହା ବାରିକି ଯିବେ? ଏ ସମସ୍ତେ ଆସନ୍ତି ଏମିତି ଫୁଲ ଆ ନିଅନ୍ତି ବେଶୀ କରିକି ଆସନ୍ତି ଭୁବନରୁ ସେଠୁ ଆସନ୍ତି। କୋଉ ଟାଇମ ରେ କହିଲ? ଦଶହରା ଯେତେବେଳେ ଦୁର୍ଗା ମେଢ ପୂଜା ହୁଏନି।
ହଁ, ହଁ।
ଠୁ ବି ଆସିକି ଆମର ନିଅନ୍ତି, ଏଇଠୁ ଫୁଲ ଆମ ଗାଁ ରୁ ଆସିକି ନିଅନ୍ତି। ଆମ ଘରକତି ପଚାରିକି କିନ୍ତୁ ସେନା ମା ଫୁଲ ଦିଟା ନେବୁ, ସେତେବେଳକୁ, ସେଇ ଟାଇମ୍ ରେ ସବୁ ସ୍ଥଳ ପଦ୍ମ ଫୁଲ ଫୁଟେନି। ସେଇ ଟାଇମ୍ ରେ ସବୁ ସ୍ଥଳ ପଦ୍ମପୁତ ଫୁଲ ଫୁଟେ, ତାପରେ ଆମର ଫୁଟେ ଯୋଉ ମନ୍ଦାର ଫୁଲ ଅଧିକ ସବୁ ଆକାରରେ। ସେ ଆସିକି ସବୁ ଫୁଲ କହିବେ କ ମା ଫୁଲ ନବୁ ଠାକୁର ପାଇ କଣ ଆମେ ମନା ଠିକ ଘରୁ ତ ଚାରି ପାଞ୍ଚ ଘର ଆଁ ନେଉଛନ୍ତି ନେଇଯାଉ ସେ ତାଙ୍କର ସବୁ ସେଇତରେ ପୋଛି କି ନେଇଯିବେ ଆମ ବାଡିରୁ ନେଇଯିବେ କଣ ନିଆ ଯେତିକି ନଉଛ ଆଉ ଠାକୁର ପାଇଁ କଣ ମନା କରିବ ହେଇଛି ତ ଫୁଲ ସେଇଦେ ମାନେ ସେ ଗୋଟେ ବର୍ଷ ନେଇସ ନେଇଛନ୍ତି ସେ ପାଞ୍ଚ ଦ ବର୍ଷ ହେଲାଣି ପାଖାପାଖି ଏ ସକାଳ ପାଇନଥିବ ଆସିଲା ଆଳକୁ ସେ ଆମ ବାରିରେ ଦି ଜଣ ପିଲା ଆସିକି ଛିଡା ହେଇଥିଏ ଆମ ବାପାଙ୍କୁ ପଚାରିଏ ଯଦି ବାପା ଉଠିଥିବେ କି ଆମେ ଉଠିଥିବୁ ଯିଏ ଉଠିଥିବ ଆମ ନବୁ ଆମେ କହିବୁ ହଁ ନେଇଯାଅ ଆମ ବାପା ବା ମନା କରିଦେନ୍ତି ଆମେ ମନା କରୁ ନାଇଁ ନାଇଁ ଫୁଲ ପାଇଁ କାଇଁ ମନା କରୁ ଚ ଲାଗିଚି ତ ମାଙ୍କ ନ ମାଙ୍କ କତିରେ। ଠାକୁରଙ୍କ କତିରେ ଲଗେଇବା ପାଇଁ ନାହିଁ କରିବୁନି ଯିଏ ଆସୁଛନ୍ତି କୁହ କିନ୍ତୁ ତାଙ୍କ ବିବେକ ଅନୁସାରେ ସେ ଗଛ ଉପ ଉପରଗୁଡା ଯୋରା ସେଇରା କିନ୍ତୁ ହାତ ମାରନ୍ତେନି ଆମେ କହିବୁ ଯଦି ନା ନାଇଁ-ନାଇଁ ଗଛଟା ପୁରା ଅବାଗିଆ ଦିଶିବ ଭଲ ଦିଶିବନି ଥାଉ କିଛି ଥାଉ ଆଉ ସବୁ ନେଇଯିବେ। ତଳୁ ଯେତିକି ସେ ସ୍ଥଳ ପଦ୍ମ ଫୁଲ ମାନେ ତଳୁ ଫୁଟିବ ଯେ ପୁରା ଉପର ପର୍ଯ୍ୟ ନ୍ତ, ସେ ପରା ଝାଙ୍କାଳିଆ ହେଇକି ଗଛ ହେଇଛି। ମାନେ ଏତେ ସୁନ୍ଦର ସେ ଗଛ ଟା ସେ ଟାଇମ ରେ ସେ ମୁଣ୍ଡ ଖରାପ ହେଇଯିବ ଯିଏ ଦେଖ ଖିବ ମାନେ ଏଁ ଆମର ବାଉଣ୍ଡ୍ରି ବୁଲି ବାଉଣ୍ଡ୍ରି ରେ ସେକରୁ ଭାଙ୍ଗିକି ନେଇ ଯାଉଛନ୍ତି ଲୋକ ଆରେ ମାଗି ହଁ ଆରେ ମାଗୁନ ମୁଁ ତ ଦେବି ମୁଁ କଣ ନାଇଁ କରୁଛି ଲୁଚେଇକି ନେଇଯିବେ ତା ପରେ ସିଏ ବଞ୍ଚେନି ସେ ଗୋଟେ ଏମିତିଆ ଗଛ ତା ଚୋରି କରିକି ନେଲେ ସେ ଜମା ବଞ୍ଚିବନି। ଆପଣ ମାଗିକି ନିଅନ୍ତୁ ସେ ନିଶ୍ଚିନ୍ତ ବଞ୍ଚିବ ଚୋରି କରିକି ନେଲେ ଜମା ବଞ୍ଚିବନି ମତେ ଦି ଜଣ ବି କହିଲେନି କହିଲେ-କହିଲେ ମୁଁ ତମ ବା ରୁ ନେଲି କିନ୍ତୁ ବଞ୍ଚିଲାନି ଏଇଟା ଆମ ଘର କଦିରୁ ବି ଜଣେ ନେଲେ ତାଙ୍କର ବି ବଞ୍ଚିଲାନି। ତାଙ୍କର ବି ମରିଗଲା ମୁଁ ତମେ କାହିଁ ନୁଚେକ ନଉଛ ମୋତେ ମାଗିକି ନଉନ, ଆ ଆସିକି ବି କହିବ। କହିବ ଆାଉ ତମକୁଁ ମାଗିଲୁନି ଧରିକି ପଳେଇଲୁ। ଆଉ ସେଏ ତ ମ-ମରିଗଲା ଆଉ ତା ପରେ ସେଠୁ ଦେବି ଖଣ୍ଡ ଖଣ୍ଡ ଭାଙ୍ଗିକି ଦେବି ଧରିକି ଯିବେ, ତାପ ଫଲ ଟାଇମ ଫୁଲ ଫୁଟିବା ଟାଇମରେ ଆମେ କଣ ଦେଇପାରିବୁ? ଡାଳ ଅଲଗା ଟାଇମ ରେ ତମେ ଯଦି ମାଗି ବ ଆମେ ଦେଇପାରୁୁ ଏ ଏଇନା କିଛି ହେଇନି କଡ ପଡ ହେଇନି ଆମେ ଭାଙ୍ଗିକି ଦେଇଦଉ।
ଏଇ ବର୍ଷା ଦିନେ ବର୍ଷା ଦିନେ ଆସିଲେ ଭାଙ୍ଗି ଦେଲେ ବି ଗଛ ଟା ବଞ୍ଚ ଚମ୍ବା
ଏବେ ଏଇ ଦିନେ ଆଇ କିଛି ନାହିଁ ଏଇ ଦିନ ଆଇ ଆସିବ ତ ଆମେ କଟା ହଉଛି ନା। ନ କାଟିଲେ ସେବେ ଯୋଉ ଉପୁରି ଯିବ ଗଛ ଆମର କାଟି ଦଉଛି ପରିସ୍ଥିତି ଟିକେ ବାଗେଇ ଦଉଛି ସେଇ ଟାଇମ ରେ ଆସିକି କେହି ନେବେ ନି କିନ୍ତୁ ଯେତେବେଳେ ଫୁଲ ସମସ୍ତଙ୍କର ଲୋଭ ହବ ଯେମିତି ଫୁଲ ଟା ଫୁଟିବ ଲୋଭ ହବ ସେଇ ଟାଇମରେ ମାଗିଲେ ମୁଁ ଦେଇପାରିବି ସବୁଥିରେ କ ରେ କଡ ହେଇଥିବ ନା ତାପରେ ମୋର ବି ପ୍ରିଅ। ମୋର ହଉଚି ଫୁଲ।
ଓ ହୋ ମା ଏବେ ମୁଁ ରହୁଚି ଆଁ ପଛରେ କଲ କରିଆ।
ହଉ ହଉ ଆଜ୍ଞା।